ହାଲୋ।
ହଁ ଦିଦି କୁହ। କଣ କରୁଛ? କଣ କରୁଥିଲ?
ହଁ କଲ କରିଥିଲି ମୁଁ କହିଲି କଣ ଛୋଟ ଭାଇ ଟା କଣ କରୁଛି, ଆଉ ଟିକେ ପଚାରିବାକୁ ଆଉ କଣ କରୁଥିଲୁ?
ନାଇଁ ମୁଁ ଆସିଥିଲି ଟିକେ ମହାବିନାୟକ ଟେ ବୁଲିବା ପାଇଁ ଆଉ।
ଏକ ନା ସାଙ୍ଗ ମାନଙ୍କ ସହିତ।
ନାଇଁ ସାଙ୍ଗ ପିଲା ଆମେ ଆସିଥିଲୁ ଚାରି ପାଞ୍ଚ ଜଣ ଆଉ ଟିକେ ବୁଲିବୁ ଆଉ କୁଆଡେ ଯାଇ ନଥିଲୁ ବହୁତ ଦିନ ହବ। ଟିକେ ବୁଲିବା ପାଇଁ। କରି ଆସଛୁ ଆଉ।
ହଉ ହଉ। ବୁଲ ଭଲ ଆଉ ଏଇନା ବୁଲିବନି ଆଉ କେତେବେଳେ ବୁଲିବ।
ବୟସ ଅଛି ବୁଲିବା ଆଉ।
ହୁଁ। ମୁଁ ବି ଏମତି ମାର୍କେଟରେ ଆସିଥିଲି ବୁଲିବାକୁ। ମାର୍କେଟ କି ଶପିଂ। କଟକ ଆସିଥିଲି। ହଁ କଟକ ଆସିଛି ହୁଁ ମୁଁ ମୋ ଫ୍ରେଣ୍ଡସ ମାନେ।
ଓହୋ।
ହୁଁ।
କଣ ଏଇ ରଜ ସପିଂ ପାଇଁ।
ନା ରଜ ସପିଙ୍ଗ ନୁହଁ ଏମିତି ବୁଲିବା ପାଇଁ ଟିକେ ପଳେଇ ଆସଛୁ ଘରେ କେତେ ଆଉ ବସିବୁ ଛୁ ଗରମ ଖରା ହଉଛି ବୋର ହେଇଯାଉଛୁ ସେଥିପାଇଁ ଟିକେ ବୁଲିବାକୁ ପଳେଇ ଆସିଛୁ ଆଉ।
ହଁ ହଁ କୁହନା କୁହନା ଆମର ଏଠି ବା ଜୋର ଖରା ପାଞ୍ଚ ଦଶ ଦିନ ହବ ବାହାରି ହଉନି ସକାଳ ଦଶଟାରୁ ସନ୍ଧ୍ୟା ଯୋଉ ପାଞ୍ଚ ଚାର ଚାରଟା ପର୍ଯ୍ୟନ୍ତ ଖରା ହଉଛି ବହୁତ ଜୋରରେ ଆଉ ଏ ସି ଭିତରୁ ବାହାରି ହଉନି ଦେହ କମ ଯାଉଛି ତାପରେ ଠିକ ଯେତେବେଳ ସ ସନ୍ଧ୍ୟା ହଉଛି ତମେ ମେଘ ପବନ ଆସିୁଛି ଆଉ ମେଘ ପବନ ଆସିଛି ଲାଇନ କଟ ଯାହା ହୋଉଚି ଏଇ ଅସୁବିଧା ଆଉ ଭାରି ହଇରାଣ କୁହନା ଦିଦି।
ଏଠିବି ସେମତି ଦିନ ଯାକ ଖରା ହୋଉଚି ଖାଲି ସେଇ ଏସି ଘରେ ପସୁଚୁ ଆଉ
ଉଁ ହୁଁ।
ତିନିଟା ହୋଉଚି ବର୍ଷା ପବନ ଘଡଘଡି ଆଉଚି ଯେ ଯେମତି ତା ଆକାଶରୁ ବିଜୁଳି ଖାଲି ଘରେ ଏମିତି ଲାଇଟ୍ ଜଳୁଚି ଆଉ। ଏମତି ସବୁ ବର୍ଷା । ନା କଣ ଏକାଥରେ ।
ଅହ ହ ହ।
ବୁଲାଉ ଦେଥିଲେ ଯିବା।
ଆମ ଗାଁ ଭଲ ଯେ ଆମ ଗାଁରେ ଗୋଟେ ନୂଆ ଶିବ ମନ୍ଦିର ହେଇଚି ବୁଝିଲ ସେ ପୁରା ପୁରା କେଦାରନାଥ ଷ୍ଟାଇଲରେ ହେଇଚି ଆଉ ସବୁ ଲୋକ ବାହାରୁ ଆଉଚନ୍ତି ଇନଷ୍ଟାଗ୍ରାମରେ ଏଇ ଭିଡିଓ ଛାଡିଲି ପୁରା ଭାଇରାଲ ହେଇଯାଉଚି ଚାରିଆଡୁ ଲୋକ ଆଉଚନ୍ତି ଆଉ ଦୋକାନରେ ସେ ସେଇଠି ଗୋଟେ ଆମର ଦେଇଚୁ ଗୋଟା ପୂଜା ଦୋକାନ ଦେଇଚୁ ଭଲ ବେପାର ହୋଉଚୁ ବୁଝିଲ । ହଁ ଏଇଆକୁ ଆଉ ସେଇଆକୁ ବସ ଥିଲି ଦୋକାନ ବି ଅଭିିକା। ତାପରେ ମୁଁ କହିଲି ନାଇଁ ଟିକେ ଯାଏ ବୁଲିଆସିବା ସାଙ୍ଗ ପିଲା କଲ୍ କରିଥିଲି। ମହାବିନାୟକ ଆସଥିଲି ଅବିକା ଫେରୁଚି ଆଉ।
ହଁ ଆମେ ବି ଏଇ ଚଣ୍ଡି ମନ୍ଦିର କଟକ ଚଣ୍ଡି ମନ୍ଦିର ଟିକେ ଠାକୁରଙ୍କୁ ଟିକେ ମାଆଙ୍କୁ ଟିକେ ଦର୍ଶନ କରିଦୋବୁ। ତାପରେ ଟିକେ ବିଗ୍ ବଜାର ଫିଗ୍ ବଜାର ବୁଲିିବାଲିିକି କଣ ଟିକେ ଖାଇପିଇ ଦେଇକି ଘରକୁ ପଳେଇବ। ଉଉ ଆସିକି ହେଇଗଲାଣି
ହୁଁ ହୁଁ ଆ ହୋଉ।
ହ
କଣ କହିଲ? ତମ ଆବାଜ କଟୁଚି ହାଲୋ ହଁ ପଢାପଢି ଚାଲିଚି ଆଉ ହଁ ପଢାପଢି ଚାଲିଚି ଗ୍ରା ଜୁଏସନ କରୁଛି ଅବିକା। ପ୍ଲସ ଥ୍ରୀ ଫାଷ୍ଟ ଇୟର। ଗ୍ରାଜୁଏସନ୍ ଚାଲିଛି ଆଉ ଆଡମିସନ କରି ଚି କଲେଜରେ ଆଉ। ଆଉ ଭଲ ସାଙ୍ଗସାଥି ମିଳିଯାନ୍ତି ଆଉ ହଷ୍ଟେଲରେ ରହୁଛି । ବୁଝିଲ ନା। ହଷ୍ଟେଲରେ ରହୁଛି ଖାଇବା ପିଇ ବା ତିନି ଟାଇମ ଦଉଚନ୍ତି। ଆଉ ପାଠ ପଢା ବି ଭଲ। ମୋର ସାର୍ ଭଲ ସାଙ୍ଗ ବି ଭଲ। ଏନ୍ତି ସବୁ ଚାଲିଛି ସୁଖ ଦୁଃଖ ଚାଲିଛି ଆଉ।
ହଉ ହଉ। ମନ ଦେଇକିନା ପାଠ ପଢିବ।ବାଜେ ପିଲାଙ୍କ ସାଙ୍ଗରେ ଜମା ସାଙ୍ଗ ହବନି। ଆଉ ବାପା ମା ପାଖ ପାଠ ପଢଉଛନ୍ତି ମନ ଦେଇକି ପାଠ ପଢିବ। ଆଉ ଯୋଉ ସାର୍ ମାନେ ଯାହା କହୁଛନ୍ତି ତାକୁ ସବୁ ନୋଟ କରିବ। ଆଉ ପରୀକ୍ଷାରେ ଯେମତି ଭଲ ନମ୍ବର ରଖି ବ ହେଲା।
ହଁ ଠିକ ଅଛି।
ହୁଁ। ଆଉ କଣ ସବୁ ଖବର କୁହ?
ଆଉ ଖବର କଣ ଏଇ ଆମ ଗାଁରେ ଟିକେ ଗୋଟେ ଭାଇ ଆଉ ଜଣ ଙ୍କ ଭାଇ ମଧ୍ୟରେ ଝଗଡା ଏଇ ଦି ଦିନ ତଳେ ହେଇଥିଲା ପୁରା ଜୋରସୋର ଝଗଡା। ଆଉ ତା ଭିତରେ ଟିକେ ଗଣ୍ଡଗୋଳ ହେଇଯାଇଥିଲା ଆଉ ସିଏ କଣ କରିଚନ୍ତି ନା ମାଡ ଲାଗିଥିଲେ ତାଙ୍କୁ ଜଣକୁ ଗୋଟେ ଭାଇଙ୍କୁ ମେଡିକାଲ ନେଇକି ଯାଇ ଥିଲି ଆମ ଏଇ ଯୋଉ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ସେଠିକି ନେଇ ଯାଇଥିଲି ଡକ୍ଟର ତାଙ୍କୁ ଦେଖି ଦେଖିଲେ। ଆଉ ମେଡିସିନ ମେଡିସିନ ଦେଲେ। ଷ୍ଟିଜ ପଡିଲା ବ୍ୟାଣ୍ଡେଜ ମରା ହେଲା। ଆଉ ସେଇ ରାତିରେ ରାତି ଦଶଟା ବେଳକୁ ମୁଁ ଶୋଇଥି ଥିଲି ଏମିତି ପାଟି ଲାଗିଲା ପାଟି ଲାଗିଲା ଯେତେବେଳେ ଘର ବାହାରକୁ ଆସିଲ ଘର ବାହାରକୁ ଆସିଲା ବେଳକୁ ଏମିତି ହେଇଛି ଆଉ ସେଠି ତୁରନ୍ତ ତାଙ୍କୁ ନେଇଗଲୁ ଅର୍ଚ୍ଚନା ମେଡିକାଲ ଦେଖାଦଖି କରି ଗୋଟେ ଗୋଟେ ସାଢେ ଗୋଟେ ବେଳୁ ଫେରିଲି ଆଉ ଏମିତି ସବୁ ଆଜିକାଲି ସମାଜରେ ଆଉ ଘଡି ହିଂସା ବାଦ ଭରିକି ରହିଛି। କେହି କାହାକୁ ସେବନ
ଆଜିକାଲି ସମାଜରେ କିଛି ଭଲ ନାହିଁ ଇଡିଆ ଭଲ ହେଲେ ସବୁ ଭଲ ନିଜେ କାହା ସାଙ୍ଗରେ ଝଗଡା କରି ପିଇବନି ଆଉ କୁଆଡେ ବେଶୀ ବୁଲାବୁଲି କରିବନି ଘରେ ଖାଇବ ପିଇବ ପାଠ ପଢିବ ଠାକୁରଙ୍କୁ ଟିକେ ଭକ୍ତି ଭାବ କରିବ ଏଇଆା ହେଲା ଦୁନିଆରେ ନିୟମ ଆଉ କିଛି ଆଉ ଖରାପ କଥା ଭଲ ଚିନ୍ତା କରିବନି ଗଣ୍ଡେ ଘରେ ଭଲସେ ଖାଇବ ଘର କାମ ଟିକେ କରିବ ପାଠରେ ମନ ଦବ ସାର୍ ଯାହା କହୁଛନ୍ତି ପାଠ ପଢ଼ିବ କଲେଜ ଯିବ କଲେଜରୁୁ ଆସିବ ଟିଉସନ ଯିବ ଟିଉସନ ରୁ ଆସିବ। ଖାଇବ ପିଇବ ଘରେ ଶୋଇବ ଶୋଇଲା ପଦକୁ ଗଲା ମାନେ ଖାଲି ମାଡ଼ ଗଳ ପଟି ତୁଣ୍ଡ ଏଗୁଡା ସବୁ ରହିବ ଜମା। ସେ ବେଶୀ ପରେ ବୁଲିବନି ଯେତିକି ନିଜ ଭିତରେ ନିଜେ ରହିବ ସେତିକି ହିଁ ଭଲ।
ଓ ଆଉ ଏଇନା ଭାରି ଆ ଟିକେ ବ ତ ମୁଁ କାରଣ ଯୋଉଁ ଘର କାମଟା ଆମର ହଉଛି ଆମର ଯୋଉ ଦିଇ ବଖରା ଘର ଥିଲା ଆଉ ଗୋଟେ ବଖରା କରୁଛୁ। ଅସୁବିଧା ଚଳାଚଳ ପାଇଁ ରୋଷେଇ ଘଟର ଟା ଟିକେ ହବ ଆଉ ବାରି କାମ ଟିକେ ଚାଲିଚି ଗଛ ଲଗା ଲଗି ଏଇନା ବର୍ଷା ଦିନ ଆରମ୍ଭ ହେଲା ନା ଭେଣ୍ଡି ଗଛ ବାଇଗଣ ଗଛ ସ ପୋଇ ଗଛ ଆଉ ଏମତି ସବୁ ଲାଗୁ ମଣ୍ଡା କରିକି ମାଟି ଆଣିକି ବୋଉ ର ମୋର ଲଗଉଛୁ ଆଉ ମଝିରେ ମଝିରେ ସାହାଯ୍ୟ କରୁଛନ୍ତି ଆଉ। ଆଉ ତମ? ହ ଆଉ କିଛି
ହଁ ହଁ ଆମ ଆମର ବି ସେଠି ପ୍ଲାଣ୍ଟରେ ସବୁ ମଉସା ମାନ ରହୁଛନ୍ତି ଆମର ସେଠି ଗୋଟେ ପ୍ଲାଣ୍ଟ ଅଛି ସେଠି ଆମର ମଉସା ଦି ଜଣ ରହୁଛନ୍ତି ଆମର ବି ସେଠି ସବୁ ଗଛ ଲାଗିଛି। ଏ-ଏ ସବୁ ସ ଶାଗ ଗଛ, ପାଳଙ୍ଗ, ଖଡା, ଆଉ ଜହ୍ନି, ଭେଣ୍ଡି, ଟମାଟର ଆଉ ଏବେ ସବୁ ଆମ୍ବ ହୋଇଥିଲା। ଆମ୍ବ ଯେ ପ୍ରଚୁର କେତେ ଖାଇବୁ ଗାଁ ସାଇ ପଡିସା ବାଣ୍ଟି ବା ଆହୁରି ଆମ୍ବ ପୁରା ଗଦା ହଉଛି ଆମ୍ବ ଖାଇଖାଇ ଇ ହେଇଗଲାଣି।ଆଉ ସେଠି ସବୁ ଗଛ ଆମର ସୁ ଲାଗ ଆମେ ଯାଉ ସେଆଡେ ବୁଲିବାକୁ କି ସୁନ୍ଦର ଜାଗା ପୁରା ବଢିଆ ଲାଗେ।ଟିକେ ସକାଳୁ ସକାଳୁ ଟିକେ ଯାଉ ମଣିଙ୍ଗରେ ୱାକରେ ପୁଣି ଆସିବୁ ସଧ୍ୟାଳେ ଟିକେ ଇବେନିଙ୍ଗ ୱାକ ଦିଦି ମୋ ଯା ର ମୋର ଯାଉ ବୁଲିିବାଲି କରିକି ଆସୁ।ଆଉ ବଢିଆ ଜାଗା ସେଠିକି ଦିନେ କୋଉ ଦିନ ଆସ ବୁଲାବୁଲି କରିବ ବଢିଆ ଲାଗିବ।
ହଉ ଠିକ୍ ଅଛି ଆଉ ମୁଁ ଫାଙ୍କା ବାହାର କରିକି କୋଉ ଦିନ ଯିବି ଆଉ। ଆଉ ଆଉ-ଉ-ଉ ଯୋଉ ମୁଁ କଣ କହୁଥିଲି ନା ଏଇ ବର୍ଷ ଆମର ର-ର-ର-ର ବିଲ କରୁଛୁ ବୁଝିଲ ନା ତମର ଯଦି ସିଆଡେ ବିଲ ଅଛି କୁହ ମୁଁ ଟିକେ ଚାଷ ଧାନ ଚାଷ ଯାଇ କରନ୍ତି। ଆଉ ତିନି ମାଣେ ବିଲ ଆ ଦିମାଣେ କରନ୍ତି।ଧାନ ସେଟା ଟିକେ ଭଲ ହଉଛି। ତା ଟ୍ରାକ୍ଟର ଗୋଟା କିଣିଛି। ନୂଆ ଟ୍ରାକ୍ଟର ଚାଷ କରୁଛି ଲୋକଙ୍କର ଖରାଟିଆ ଚାଷ କରୁଛି। କାଦୁଅ ଚାଷ କରିବି ଆଉ ସାଡେ ଟିକେ ବୁଝାବୁଝି କରିବ ଯଦି ବ ଚାଷ ବାସ କରିବାର ଅଛି।
ହଉ ହଉ ମୁଁ ବାପାଙ୍କୁ ପଚାରିବି, ବାପାଙ୍କୁ ପଚାରିବି ଆମ ଆମର ଯଦି କିଛି ବିଲ ଅ ଫାଙ୍କା ଥିବ ଅ-ଅ-ଅ ଆଣି ଚାଷ ଟିକେ କରିଦବ ଖରାଟିଆ ଚାଷ କାରଣ ଆମର ସବୁ ତ ଭାଗ ଦିଆ ହେଇଛି ନା ହାତ୍ ଏତରେ ତୋ ବାପା ପ ବୁଢା ହେଲେଣି ଆଉ ପାରୁନାହାନ୍ତି ଆଉ ଇଏ ତ ପଦାରେ ରହୁଛନ୍ତି।ଆଉ-ଉ-ଉ-ଉ କିଛି କାମ ପାରୁନାହାନ୍ତି ଆଉ ଯଦି ଇଏ ଆମର କିଛି ବିଲ ଫାଙ୍କା ଥିବ ତାହେଲେ କହିବୁ ତମକୁ ତମେ ଆସିକି ଟିକେ ଖରାଟିଆ ଚାଷ କରିଦଉ ହେବ ଆ ତମ ତୁମର ଧାନ ଫାନ କରିବେ ଯାହା ହେବ ଖା ଟ ଦବା ଆଉ ।
ହଁ ହଁ । ହ୍ୟାଲୋ । ହଁ ଆଉ କହିବ ଆଉ ହଁ ମୁଁ ଯିବି ନିଶ୍ଚିନ୍ତ ଯିବି ଆଉ କରିଦେବି ଆଉ ତମର ତମର ବୋଧେ କରୁନ ନା କ
ନା ଆମର ବା ଭାଗ ଦିଆ ହେଇଛି ଆମର ଭାଗ ଦିଆ ହେଇଛି ଆଉ ଯଦି ଆଉ କିଛି ବିଲ ଥିବ ତାହେଲେ କହିବୁ ତମକୁ ବାପାଙ୍କୁ ପଚାରିକି ଆଉ ତମେ ଆସିକି ଚାଷ କରିବ ଆଉ ।
ହେଲା ।
ହଁ ହଁ । ଆଉ ମୁଁ ତମର କହିବ ଟିକେ ତମ ବାପାଙ୍କୁ ଆଉ ମୁଁ ଟିକେ କରନ୍ତି ଚାଷ ଆଉ । କରିବି ଆଉ ନାଇଁ ଧାନଟା ଭଲ ହଉଛି ଏ ବର୍ଷ ଗଟିକେ ଭଲ । ସରକାର ଭଲ ବି ସ୍କିମ୍ କରିଛି ଏକତିରିଶହ ଟଙ୍କା ଲେଙ୍କା ଦେଉଛି ଧାନ ପଇସା । ଯାହାହଉ ଆଗେ ଟିକେ ହଇରାଣ ହଉଥିଲେ ଚାଷୀ ଏବେ ଟିକେ ଚାଷୀ ଅବସ୍ଥା ଟିକେ ଭଲ ହେଇଛି ବୁଝିଲ ନା ଆଉ ଚାଷୀ ସବୁ ଲୋକ ଚାଷ କରିବାକୁ ଆଗେ ଡରୁଥିଲେ ଏବେ ଟିକେ ସୁବିଧା ହେଇଛି ପଇସା ଦେଲେଣି ଏକତିରିଶହ ଟଙ୍କା
ଏକତିରିଶହ ଟଙ୍କା ଧାନ ହେଇଯାଇଛି ।
ହଁ ହଁ ।
ଆମର ତ ଭାଗ ଦଉଛୁ ନା ଆମର ଜାଣିନୁ ଆମକୁ ଯେତିକି ତାଙ୍କ ସିଏ ସବୁ ଧାନ କରିବେ ତାଙ୍କ ତାଙ୍କର ଅଧା ତାଙ୍କର ବାରଣା ନେବେ ଆମକୁ ଚାରଣା ଦେବେ । ଆମେ ସିନେ ନିଜେ କଲେ ଜାଣିବୁ । କେତେ କେତେ ଲାଭ ହଉଛି କେତେ କ୍ଷତି ହଉଛି ଆମର ତ ବାପା ବୁଢା ଲୋକ ହେଲେଣିି ସେ ପାରୁନାହାନ୍ତି ଯାହା ସେମାନେ ପଦା ଲୋକ ଲୋକ କରୁଛନ୍ତି ଯେତିକି ଅଧା ଦଉଛନ୍ତି ଅଧା ତାଙ୍କର ନଉଛନ୍ତି ତାଙ୍କ ବାରଣା ନେଲେ ଆମକୁ ଚାରଣା ଦଉଛନ୍ତି ।
ଓ ହୋ ଏମିତି କଥା ତା ହେଲେ । ଆ ମୁଁ ମତେ କହିଲେ ମୁଁ ଟିକେ ତମକୁ ଅ ଅଧିକ ଦିଅନ୍ତି ଆଉ ମତେ ଏଥର କହି କଥାବାର୍ତ୍ତା କରି ଟିକେ ଜଣେଇବ ଆଉ ।
ହଉ ହଉ ଠିକ ଅଛି ମୁଁ ବାପାଙ୍କୁ ଫୋନ କରିକି କି କଥା ହେଇଯିବି। ମୁଁ ତ ଏବେ ଘରକୁ ପଳେଇ ଆସିଛି ମୁଁ ଘରକୁ ଗଲେ ବାପା ବାପାଙ୍କ ସାଙ୍ଗରେ କଥା ହେଇଯିବି। ଯଦି ବାପା କହିବେ ହୁଁ ନାଇଁ ଆମର ଦରକାର ତାହଲେ ତମେ କରିବ ଆଉ କଣ?
ହଉ। ହଉ ଦିଦି ଯା ହଉ ଏତିକି ସାହାଯ୍ୟ ନାଇଁ ସାହାଯ୍ୟ ଏତିକି କରିଦବ।
ଆଉ କଣ କହୁଛ? ହଉ ହଉ ରଖୁଛିି ବାଏ ଆ।
ହଁ ଠିକ ଅଛି।